ହଁ କଣ କରୁଛନ୍ତି।
ନାଇଁ ଗରିବ କଣ ଆମର ଏଇ ଯୋଉ ଲକ୍ଷ୍ମୀ ପୂଜା ଆଗକୁ ଆସୁଛି ଆମର। ସେଇଆ ଶୀତ ଋତୁରେ ପଡେ ଆମ ଋତୁ ବିଷୟରେ ବୋଧେ ସେଶ ରେ। ଶୀତ ଋତୁରେ ବୋଧେ ପଡେ ମାର୍ଗଶିର ମାସ ବୋଧେ ମୁଁ ଜାଣିଛି କି ମାର୍ଗଶିର ପୂର୍ବରୁ ମୁଁଟିକ୍। ମାର୍ଗଶିର ମାସ ପୂର୍ବଟା ବୋଧେ। ସେ ଯୋଉ ପୂଜା ଆମର ହବ ସେଇ ବିଷୟରେ ଟିକେ ଘରେ କଥା ହୋଉଥିଲେ। ଆମ ଗାଁ ପାଖରେ ଯାତ୍ରା ପଡେ ତ ପକାନ୍ତି ଯେମିତି ଗଣନାଟ୍ୟ ଯେମିତି ଶିବାନୀ ଗଣନାଟ୍ୟକ। ଆଉ ତୁଳସୀ ଗଣନାଟ୍ୟ ଏମିତି ସବୁ ଛୋଟ ବେଶୀ ବି ବଡ଼ ନୁଁଅ। କିନ୍ତୁ ଟିକଟ କାଟି ବା ଟିକଟ ଟିକେଟ କାଟିଲା ପରେ ଆପଣ ଯାଇକି ଦେଖିପାରିବେ ଯାତ୍ରା। ସେମିତି ପଡେ ମୀନା ବଜାର ପଡେ। ଏ ଆମେ ଏବେ କଥା ହେଉଥିଲୁ ଘରେ ବସିକି ମୋର ଜଣେ ପିସି ନାନା ଅଛନ୍ତି ଜଣେ ପିଇସି ନାନା। ମାନେ ବାପାଙ୍କର ବାପା ଭାଇ ମାନେ ବାପା ବଡ଼ ବାପା ଦାଦାଙ୍କ ଭିତରେ। ସମସ୍ତଙ୍କ ଭିତରୁ ଗୋଟିଏ ବୋଲି ମୋର ପିଇସି ନାନା ହଁ ତାଙ୍କୁ କେମିତି ଆମେ ଡାକିବୁ ପୂଜା କେମିତି ହବ। ଗତ ବର୍ଷ ଆମର ଏମିତି ହେଇଥିଲା ସେ ଆସିଥିଲେ ଯାତ୍ରାକୁ ବି ଦେଖିଲେ ମୁଁ କହିଲି ବହୁତ ଆଶା ତମେ ଉପଭୋଗ କରିବ। ତେବେ ସେ ପିଇସି ନାନା ଭାରି ଭଲ ପାଆନ୍ତି ଯେହେତୁ ଗୋଟିଏ ପଇସି ନାନା। ମୋ ବାପା କଣ ମୋ ବଡ ବାପା କଣ ମୋ ଦାଦା ମାନେ କଣ ମାନେ ଭାରି ଭଲ ପାଆନ୍ତି ତାଙ୍କୁ। ଆଉ ଯେହେତୁ ଗୋଟେ ପିଇସି ନାନା ମାନେ ଗୋଟିଏ ଭଉଣୀ ମାନେ ପୁରା ଗେଲା ଆଉ ଅଲିଅଳି ପୁରା। ତାପରେ ଏମିତି ଆମେ ତାଙ୍କୁ କହିଲୁ ଆଉ ନାନା ତମେ ଏମିତି ଆସିବ ତାଙ୍କ ସହିତ ଟିକେ ପୂର୍ବରୁ କଥା ହଉଥିଲି। ତମେ ନିହାତି ଆସିବ ଆଉ ତମେ ଆସିଲେ ଭଲଲାଗେ। ସିଏ ବି ଯେତେ ମାନେ ମାମୁଁ ସିଏ କହିବେ ମୋର ଯେତେ ଭାଇ ଅଛନ୍ତି ମୋର ମାନେ ମୋ ବାପାଙ୍କୁ କୁହନ୍ତି। ମୋର ଏଇ ଭା ମୋର ଏଇ ଭାଇ ବହୁତ ଭଲ ଗରିବ ହେଲେ କଣ ମନ ତ ବଡ ଆଉ ଏମିତି କୁହନ୍ତି। ତମେ ତାଙ୍କୁ କହିଲି ତାଙ୍କୁ ପ୍ରତ୍ୟେକ ଓଷାରେ। ଯେମିତି ଆମର ଖୁରୁକୁଣୀ ହଉ ଭାଲୁକୁଣି ଓଷା ଯେମିତି କହୁଛନ୍ତି ଖୁଦରୁକୁଣୀ ଭାଲୁକୁଣି ଓଷା କୁହନ୍ତି। ଆଉ ଲକ୍ଷ୍ମୀ ପୂଜା ଗଜଲକ୍ଷ୍ମୀ ପୂଜା ଆଉ ମାଣବସା ଗୁରୁବାରେ କଣ ଆସିପାରିବେ। କୁହନ୍ତି ତ ସେମ୍ତି ସେଇ ଓଷାକୁ ଆସିପାରିବେନି ଯେ ହେତୁ ମାନେ ବିବାହିତ ଝିଅ ମାନଙ୍କୁ ଭୋଗ ଦିଅନ୍ତିନି କୁହନ୍ତି। କେବଳ ନିଜ ସନ୍ତାନ ମାନେ ଖାଇବେ ଆଉ ମାନେ ନିଜ ଘରେ ଯିଏ ଥିବେ। ମାନେ ଜେଜି ଜେଜେବାପା ଆଉ ଦାଦା ବଡା ପା ଏମାନେ ଖାଇପାରିବେ ସେଇ ପୂ ପୂଜା ଭୋଗଟା ଖାନ୍ତି ମାଆଙ୍କର ତ ସେଇ ତ ସିଏ ଆସି ପାରିବେନି ତାପରେ ସିଏ ବି ତାଙ୍କ ଘରେ ଏମିତି ମାଣବସା ଗୁରୁବାର କରନ୍ତି। ମାର୍ଗଶିର ଗୁରୁବାର ଯୋଉଟା କୁହନ୍ତି। ତ ସେମ୍ତି କରନ୍ତି ମୁଁ ତାଙ୍କୁ କହିଲି କି ଆଉ ନା ତମେ ଏ ବର୍ଷ ନିହାତି ଆସିବ। ଆଉ ଆର ବର୍ଷ ଆସିଥିଲେ ଲକ୍ଷ୍ମୀ ପୂଜା କୁ ଭଲ ହେଇଥିଲା ତାଙ୍କର ବି ଆମ ଗାଁ ରେ ଜଣେ ସାଙ୍ଗ ଅଛନ୍ତି। ମାନେ ଆମ ଗାଁ ରେ ସେ ବାହା ହେଇଚନ୍ତି। ମୁଁ କହିଲି ନା ଆସ ତମ ସାଙ୍ଗ ସହିତ ତମର ଟିକେ ଦେଖାଦୁଖି ହେଇଯିବ କଥାବାର୍ ତା ହେଇଯିବ ମତେ ବହୁତଥର ପଚାରନ୍ତି ତମ ନାନା ଆସିବେ କି ନାହିଁ ମୁଁ କହିଲି ହଁ ନିହାତି ଆସିବେ। କହିଲେ ଏଇ ବର୍ଷ କଉଠି କି ଆସିବେ ମୁଁକହିଲି ଆସିଥିଲେ ସେଇ ଲକ୍ଷ୍ମୀ ପୂଜା। ଆଉ ଏୟା ମଝିରେ ବି ଆସିଥିଲେ ରଜକୁ ଆସିଥିଲେ ବୁଲାବୁଲି କରି ଗଲେ। ଏମିତି ବିରି କୋଳଥ ଆମେ ତାଙ୍କୁ ଦେଇକି ଯେମିତି ଝିଅକୁ ବିଦା କଲା ଭଳିଆ। ତାଙ୍କୁ ଦେଇଛୁ ମାନେ ସେତ ଆମ ଘରର ଜଣେ ଝିଅ। ବାପାଙ୍କ ଭଉଣୀ ମାନେ ଆମର ବିି ପିଇସୀ ନାନି ମାନେ ଝିଅ। ଯେହେତୁ ଆମେ ଥିଲୁ କହିଲେ କି ଆମେ ଅଛୁ ଏବେ କଥା ହୁବେ। ଭଲ ମାନେ ମଜା କଲେ କହିଲେ ହଁ ଯିବା ଏମ୍ତି କ ଥା ହେଇଚୁ ଆଉ ସିଏ ଆସିବେ ବା କହିଛନ୍ତି ଆଉ ଲକ୍ଷ୍ମୀ ପୂଜାକୁ। ଆପଣ ବି ଆମ ଗାଁକୁ ଆସିବେ ଗଜଲକ୍ଷ୍ମୀ ପୂଜା। ଦେଖିବେ ଆଉ ଗୋଟେ ଆମର ହୁଏ ଗଜ ଉଦାହରଣ ହୁଏ। ଭଲ ହୁଏ ପୂଜା କିନ୍ତୁ ମିନା ବଜାର ପଡେ ଭୋଜୀ ଭାତ ହୁଏ ଯେମ୍ତି ଆମର ଭୋଜୀ ଭାତ ହୁଏନି ଯୋଉ ନୀତି ଲାଗେ। ଗାଁ ରେ ଯେହେତୁ ଠାକୁର ଆମର । ଆଉ ପାଲା ବି କରନ୍ତି। ଆଗକାଳ ଯୋଉ ଦାସ୍କାଟିଆ ଥିଲା ସେଗୁଡା ବି କରନ୍ତି। ନିହାତି ଏ ବର୍ଷ ଆସିବେ ଆମ ଗାଁରେ ଲକ୍ଷ୍ମୀ ପୂଯା ଦେଖି। ଆଉ ଆପଣଙ୍କ ଗାଁରେ କେମିତି ଗଜଲକ୍ଷ୍ମୀ ପୂଜା ଯୋଉ କୁହନ୍ତି।
ଆମର ତ ପୂଜା ଏପଟେ ସେମ୍ତି ବହୁତ୍ ବିଧିବାଧି ରହିଛି। ସେମ୍ତି ଯାହା କରୁଥିଲେ ମାନେ ବହୁତ୍ ମାନେ ପୁରୁଷ ଲୋକ ଏଥିରେ କରନ୍ତି ଆଉ ସ୍ତ୍ରୀ ଲୋକମାନଙ୍କର ବି କିଛି ମାନେ ଅବଦାନ ରହିଥାଏ। ତ ପୁରୁଷ ଲୋକ ମାନେ ଏଇ ସ କାର୍ଯ୍ୟ ଯୋଉ ଆମର ଯୋଉ କାର୍ଯ୍ୟ କ୍ରମ ଚାଲୁଛି ସେଇ ଲକ୍ଷ୍ମୀ ପୂଜା ଇଏ ବହୁତ୍ ବଡ ବଡ ମୂର୍ତ୍ତି କେମ୍ତି ହବ। ତାଙ୍କର ତୋରଣ କେମ୍ ଏତେ ସଜାସଜା ହବ ୟା ବିଷୟରେ ବହୁତ୍ କିଛି ଆମର ପୁରୁଣା ଲୋକ ଯୋଉମାନୋନେ କି ବୟସ୍କ ହେଇଗଲେଣି ତଥାପି ତିରିଶ୍ ପଇଁତିରିଶ୍ ରୁ ଉର୍ଦ୍ଧ୍ୱ ସେମାନେ ୟା ଭିତରେ ମିଶିକି କାମ କର ନ୍ତି ଆଉ ସେଠି ତ ତୋରଣ ସାଜସଜାରେ ବହୁତ୍ ମାନେ ବିଭିନ୍ନ ପ୍ରକାରର ବଡ଼ ବଡ଼ କେମ୍ତି ତାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଘର କୁ ନେଇକି ଆସିବେ ମାନେ ଗାଁ ରେ ଦେଖେଇବେ। ଆଉ ସେ ଯୋଉ କହିଲେ ପାଲା ଦାସ୍ କାଠିଆ ଇଏ ବି ସବୁ ଏପଟେ ଚାଲିଛି ଯେମତି ସାଂସ୍ କୃତିକ କାର୍ଯ୍ୟକ୍ରମ ବୁଡି ନ ଯାଉ। ତା ଉପରେ ବି ମାନେ ଚାଲିଛି ବଜାୟ ରଖିଛନ୍ତି କେତେ ଲୋକ। ତ ସେମ୍ତି ପଡେ ଆମର ଏତେ ବଡ ଆକାରରେ କରାଯାଏନି କିନ୍ତୁ ହୁଏ। ଯେତିକି ବି ହୁଏ ଆଉ ବହୁତ ଭଲରେ ହୁଏ ଆଉ ନିହାତି ପକ୍ଷେ ଯୋଉ କହିଲେ ଯେ ଆମ ଗାଁକୁ ଆସିବେ ମୁଁ କହିଲି ନିହାତି ଯିବୁ ଆଉ ମାନେ ସେ ଯୋଉ ଗାଁରେ ଯାହାବି ଆପଣଙ୍କର ଭଲ ସେମ୍ତି ରହୁଛି ସେଠି। ତ ଆମେ ଯାଇକି ନିହାତି ଉପଲବ୍ଧି କରିବୁ। ଆଉ ତାର ବି ଆମେ କିଛି ମନୋରଞ୍ଜନ କରିକି ଆସିବୁ। ଯେ ଆପଣ ଯୋଉ ଲକ୍ଷ୍ମୀ ପୂଜା ଯୋଉ ରଖ୍ ଖିଛନ୍ତି ତା ଭିତେରେ ଆଉ କଣ କଣ ରହୁଛି କି ସେପଟେ ଯେମିତି ଏଁ ରଥଯାତ୍ରା ଭଳିଆ ଏବେ ଯୋଉ ଦିନ ଆସିଛି କିଛି ରହିଛି କି ସେପଟେ ଆପଣଙ୍କର ଛ ଛୋଟ ହଉ ବଡ଼ ହଉ କିଛି ମାନେ ଏଁ ରଥ ପଥ ତିଆରି କରିବା? ଆଉ ସେ ଯୋଉ ରଥ ମାନେ ବୁଲେଇବା ଗାଁରେ କିଛି ପ୍ର ଥା ବିିଧି ରହିଛି?
ହଁ ସେମିତି ତ ଆମର କରାହଉଛି। ଏବେ ବି ଆମ ଘରେ ପାଖରେ ସାହିରେ ଆମର ଆମ ଗାଁରେ ସାତ ଆଠଟି । ମାନେ ଆଠଟି ସାହିରେ ଆଉ କଣ ସମସ୍ତେ କରିବେ କି? ଯେମିତି ଆମର ସବୁ ଜାତିର ଅଛନ୍ତି। ଯେମିତି ଗଉଡ଼ ସାହିରେ ଗୋଟେ ଗଉଡ଼ ସାହି ଲୋକ ଥାନ୍ତି। ଆମର ଅଛି ତେଲି ସାହି, ବଢେଇ ସାହି, ଏମିତି ସବୁ ସାହି ଅନୁସାରେ ଆମର ଲୋକ ବି ବାସ କରୁଛନ୍ତି। ହଁ ଏବେ ତ ଯାହାର ଯୋଉଠି ଜାଗା ଥିବ ଆମର ଏ ସାହିରେ ଜାଗା ଅଛି, ଗଉଡ଼ ସାହିରେ ଆମେ ସେଇଠି ଘର କରିକି ରହିବା। ଏମିତି ରୁହନ୍ତି। କିନ୍ତୁ ସାହି ଆମର ମାନେ ଜାତି ଅନୁସାରେ ଆମର ସବୁ ସାହି ଅଛି। ଯେମିତି ଏମିତି ଆମର ଦଶଟି ନା ବାରୋଟି ସାହି ଅଛି। ସେ ସାହିରୁ ଦୁଇଟି ସାହି ବୋଧେ କରୁନାହାନ୍ତି ରଥ କାମ। ନହେଲେ ଏବେ ତ ରଥଯାତ୍ରା ପାଇଁ ଆମର ରଥ ମୁଁ ଏବେ ବି ଯାଇଥିଲି ଗୋଟେ ଏଇ ସାହି ପାଖରେ ଯେହେତୁ ଆଇଲାଣି ରଥଯାତ୍ରା ଖୁଦୁରୁକୁଣି ଆଗୁକୁ ବି ଅଛି। ଏଇ ସଜବାଜ ହେବା ପାଇଁ ଯେମତି ମେହେନ୍ଦୀ, ଅଳତା, ଆଉ ନଖପାଲି ଯୋଉ ନେଲପଲିିସ୍ କହୁଛନ୍ତି। ସେମିତି ଆଣିବା ପାଇଁ ଥିଲା। ଆମେ ଯାଇଥାନ୍ତୁ। ତ ଏବେ ସେଇପଟେ ଯାଇଥିଲି, ସେପଟେ ବି ଦିଟା ସାହି ପଟେ ଗଲୁ ପଶିକି ତ ବହୁତ ବାଟ ସେଇଟା ଟିକେ ମାନେ ଦି ଗୋଟେ କିଲୋମିଟର ଭିତେରେ ହେଇଯିବ। ବଡ ଗାଁଟା ଆମ ଗାଁଟା ବହୁତ ବଡ। ତ ମାନେ ଗୋଟେ ସାହି ମାନେ ବହୁତ ଗାଁ ଲମ୍ବା। ହାପ୍ କିଲୋମିଟର ଭଳିଆ ଗୋଟେ ସାହି। ଯେମିତି ଆମ ସେଇଥିପାଇଁ ମୁଁ ଯାଇଥିଲି। ଦେଖିଲି ବି ତାଙ୍କର ରଥ ବହୁତ ଲୋକ ରଥଯାତ୍ ରଥଯାତ୍ରା ପାଇଁ ପୁରା ମାନେ ରଥ କାମ ଚଲେଇଛନ୍ତି। ମାନେ ବହୁତ ମାନେ ବଢେଇ ସାହିରେ ତ କହୁଥିଲେ କଣ ଏ ବର୍ଷ ଦିଟା ବୋଧେ କରିବେ ବୋଲି ନା କଣ। କହିଲେ ଆମେ ଦିଟା କରିବୁ। ନହେଲେ ଏମିତି ଆପଣମାନେ ଆସିବେ। ଆମ ଗାଁରେ ବି ଭଲକି କରନ୍ତି। ମାନେ ନଅ ଦିନିକ ହୁଏ ରଥଯାତ୍ରା। ଆମର ଯେମିତି ବାହୁଡାରେ ଯିବେ ଗୁଣ୍ଡିଚାରେ ଆସିବେ ନା ଏମତି କଣ କୁହନ୍ତି। ମାନେ ମଝିରେ ନଅ ଦିନି ହେଲେ ସାତ୍ ହଁ ସେମିତି ମାଉସୀ ମାଆଙ୍କ ଘରୁକୁ ଯାଆନ୍ତି ସେମିତି। ଜଗନ୍ନାଥ, ବଳରାମ, ସୁଭଦ୍ରା। କିନ୍ତୁ ଆମ ସାହି ଆମ ସାହିରେ ହୁଏ ଆମ ଗାଁରେ ସାତ ଆଠଟି ତ ରଥ ନିହାତି ହବ। ରଥ ହୁଏ। ତା ପରେ ଯୋଉ ଯୋଉ ଯାହା ଘରେ ମାନେ ରଥ ହୁଅନ୍ତି ଧର ଆମର ରଥ କଲୁ ଆମ ଘର ହଉ କି ଆମ ଗାଁ ବୁଲି ସାରିଲା ପରେ ଟିକେ ପତ ମାନେ ପାଖାପାଖି ହଉ କି ଟିକେ ଦୂର ଗୋଟେ ସାହିରେ କିନ୍ତୁ ଗୋଟେ ସାହିରେ ଆ ଆମର ହେଲୁ ମାନେ ଯେମ୍ ମନ୍ଦିର ହେଲା ଆମର। ଆମର ଘର ରଥ ମାଉସୀ ମାଆ ଘର ଆଉ ଦୁଇ ଚାରି ଜଣଙ୍କ ଘର ଛାଡିକି। ବୁଲିକି ଆସିକି ସେଇଠି ରହିବେ। ଆଉ ଆମ ସେଇ ତାଙ୍କ ଘରେ ବି କରିବେ। ମାନେ ଆମର ଆମର ରଥ କରି ଥିବୁ ଯେତିକି ଜିନିଷ ମାନେ ଭୋଗ ଲାଗି ନଥିବ ଯେମିତି ଆରିସା, ଏଣ୍ଡୁରି ଏମିତି ସବୁ ପିଠା ନ ଲାଗିଥିବ କି ଖେଚୁଡି ହେଇ ନଥିବ କିନ୍ତୁ ଯାହା ଘରେ ରହିବେ ମାଉସୀ ମାଆ ଘର ମାନେ କୁହନ୍ତି ମାନେ ହଁ ଆଉ ଆସିବେ। ମାନେ ଆମର ଆମେ ଯେମିତି ଆମ ମାଉସୀ ଘରୁକୁ ଗଲୁ ଭାଇ ଭଉଣୀମାନେ ଆମ ମାଉସୀ ମାନେ କହିବେ ହଁ ଆମର ପୁତୁରା ଝିଆରିମାନେ ଆସୁଛନ୍ତି। ଆଉ ମୋ ନାନୀ ପୁଅ ଝିଅ ଘରିକା ଆସୁଛନ୍ତି ଆଉ ଆମେ ପିଠାପଣା କରିକି ରଖନ୍ତି। ମାନେ ଓଷା ବାରରେ ଗଲେ। ଧର ଆମେ ପ୍ରଥମାଷ୍ଟମୀରେ ମାଉସୀ ଘରେ ହଁ ମାଉସୀ ଘର ତ ଏଇଠି ଏଇଠି ଆଇଛୁ ଟିକେ ବୁଲାବୁଲି କରିବା ପାଇଁ ମାଉସୀ ଘର ପଶିଯିବା। ଯଦି ଖାଲି ଯିବା ପୂର୍ବୁରୁ ଟିକେ ଜଣେଇଦବା ଫୋନ୍ କରିକି, ଫୋନ୍ ମାଧ୍ୟମରେ ହଉ କି ଯେମ୍ ତି ହଉ। ଆଉ ମାଉସୀ ଆଜି ତୋ ଘରକୁ ଯିବୁ ଜାଣିଛୁ ନା। ସେ କହିବ ହଁ ଆସ। ମାନେ ସେମାନେ ଯେମିତି କରନ୍ତି ସେମିତି
ସେପଟେ ଯୋଉ ବିଧି ରହୁ ଯେ ମାଉସୀ ଘରେ ମାନେ ଭଗବାନ ରୁହନ୍ତିନି ସେଠୁ ମାଉସୀ ଘରେ ପୋଡ଼ପିଠା ଖାଇ ନିଜ ମାଆଙ୍କ ମନ୍ଦିରକୁ ଯାଆନ୍ତି ଯେଉଁଠିକି ଗୁଣ୍ଡିଚା ମା ମନ୍ଦିର। ଆଉ ସେପଟେ ସବୁ ମାଉସୀ ମା ଘରେ ମନ୍ଦିରରେ ଯୋଉ କହୁଛନ୍ତି ରହିବା କଥା ସେଇଟା କେତେ ଦୂର ସତ୍ୟା ସତ୍ୟା ଯେ। ମାଉସୀ ଘରେ ତ ଭଗବାନ ଖାଲି ପୋଡ ପିଠା ଖାଇ ଆଉ ସେଠୁ ଫେରିଯାଆନ୍ତି। ପୁଣି ଗୁଣ୍ଡିଚା ମନ୍ଦିରକୁ ଅଧା ବାଟରେ ମାଉସୀ ମା ଘର ପଡେ ମାଉସୀ ମା ଘର ପରେ ଗୁଣ୍ଡିଚା ମନ୍ଦିର ଆହୁରି କିଛି ମାନେ ସନ୍ ମାନେ ରାସ୍ତା ରହିଥାଏ ବାକି। ତ ସେଠୁ ଖାଇସାରିଲା ପରେ ସେଠୁ ହିଁ ଯାଇ କଣ ସେମିତି କିଛି ଅଛି ନା ନାଇଁ ଅଲଗା ପ୍ରକାର କଣ ରହୁଛି ଏ ସବୁ କାର୍ଯ୍ୟନୀତି କେମତୀ ରହନ୍ତି?
ନାଇଁ ମୁଁ ତ ଏଟା ଠିକ ସେ ମାନେ ମନେ ନାହିଁ ସେ ଜଣେ ଯୋଉ କହିଲେ କିନ୍ତୁ କୁହନ୍ତି ତାର ବିଧି ଅଛି ମାନେ ମାଉସୀ ମା ଘରକୁ ଯାଆନ୍ତି ନ ଦିନି। ପାଇଁ ମାନେ ଯାଆନ୍ତି ମାନେ ଯାଆନ୍ତି ମାନେ କଣ ଗୋଟେ ଦିନ ଯାଇକି ଆସିବେ କି। ଗୋଟେ ଦିନ ଯିବେ ଗୋଟେ ଦିନ ଆସିବେ ମଝିରେ ସାତ ଦିନ କିନ୍ତୁ ସେଇ ଯୋଉ ସାତ ଦିନଟା ମାଉସୀ ମା ଘରେ ରୁହ ବୋଧେ ମୁଁ ଜାଣିଥିଲି।
ନାଇଁ ମାଉସୀ ମା ଘରେ ଭଗବାନ କେବେ ରୁହନ୍ତିନି ଆଉ ମାଉସୀ ମା ଘର ପାରେ ମାଉସୀ ମାଙ୍କ ମନ୍ଦିର ପଡେ ଯାହାକି ସେଇଟା ପୋଡ ପିଠା କୁହନ୍ତି କୁଣ୍ଡା ପୋଡ ପିଠା ଯେ ତ ଆମେ ତ ଜାଣିନଥିବେ ସେଟା ଆଉ ତିଆରି ହଉଛି ଯୋଉ କହୁଛେ ପୋଡପିଠା ଟାକୁ ଖାଇକି ସେଠୁ ବାହାରି ଯିବେ ଗୁଣ୍ଡିଚା ମନ୍ଦିର ଗୁଣ୍ଡିଚା ମନ୍ଦିରରେ ମାଆଙ୍କ ଘରେ ରହିବେ। ଆଉ ମାଆଙ୍କ ଘରେ ରହି ସାରିଲା ପରେ ପୁଣି ସେଠି ଯୋଉ ନବଦିନ ଦିନ ବାହାରିବେ। ତାଙ୍କର ବାହୁଡ଼ା ଯାତ୍ରା ସେଇଟାକୁ କୁହାଯାଏ। ଆଉ ବାହୁଡା ଯାତ୍ରା ଦିନ ସେ ସେଇଠିକି ମାନେ ବିରାଜମାନ କରିବେ ଆମର ମନ୍ଦିରକୁ ମନ୍ଦିର ସମ୍ମୁଖରେ ତାଙ୍କର କିଛି ଆହୁରି ନୀତିକାନ୍ତି ରହିଯାଇଥାଏ ଯେମିତିକି ତାଙ୍କର ବେଶ ଅଧରପଣା ଆଉ ସୁନାବେଶ ଯୋଉଟା ଆମେ କହୁଛେ ସୁନାବେ ଅଧର ପଣା ଏ ସବୁ ନୀତିକାନ୍ତି ସରିଲା ପରେ ଯେତେବେଳେ ମନ୍ଦିରକୁ ବିଜେ କରନ୍ତି ତ ଏଠି ମା ଲକ୍ଷ୍ମୀଙ୍କ ସହିତ ତାଙ୍କର କିଛି ଝଗଡା ହୁଏ। ସେ ଯୋଉ ଝଗଡାରେ ଆମର ଯୋଉ ରହିଛି ରସଗୋଲା ବୋଲି ଗୋଟେ ମିଠା ରହିଛି ତାର କିଛି ପ ପ୍ରଥା ପରମ୍ପରା ଆମର ତା ସହିତ ଯୋଡ଼ି ହେଇକି ରହିଛି। ସେଇ ଆମ ଶ୍ରୀମନ୍ଦିରରୁ ଯାହା ଆମର ସବୁ ଚାଲେ ଯୋଉ ରସଗୋଲା ଯେମିତି କୁହନ୍ତି ଆମର ଓଡ଼ିଶାର ପ୍ରସିଦ୍ଧ ଗୋଟେ ମିଠା। ତ ସେଇଟା ସେଇଠି ହିଁ ବ୍ୟବହାର କରାଯାଏ ଯେମିତି ମା ଲକ୍ଷ୍ମୀଙ୍କ ପା ପାଖକୁ ଯିବା ପାଇଁ ହେଲେ ମାନେ ଜଗନ୍ନାଥ ନେଇକି ଯାଆ ରସଗୋଲା ଯେମିତି ଦେଖି ମୁହଁ ଦେଖା କଣ କରିବି। ମୁହଁ ଦେଖା କରିକି ରସଗୋଲା ନେଇକି ଯାଆନ୍ତି ଆଉ ତାଙ୍କର ସେଠି ଝଗଡା ବି ମନ ମନାନ୍ତର ହେ ଯେ ଭାଇ ଭଉଣୀଙ୍କ ସାଙ୍ଗରେ କାହିଁକି ଗଲେ ଆଉ ମତେ କାହିଁକି ନେ କି ଗଲେନି ନାଇଁ ନିଜ ମାଙ୍କ ଘରକୁ ତ ସେଠି ବି ତାଙ୍କର କିଛି ନୀତିକାନ୍ତି କଳି ଆଉ ଝଗଡା ବି ହୁଏ ଆଉ ୟା ପରବର୍ତ୍ତୀରେ ଯାହା ସବୁ ରହୁଛି ପୁଣି ନିଜର ମନ ମାନେ ଅସନ୍ତୋଷ ଥିବା ଜାଗାରେ ମନ ସନ୍ତୋଷ ଲାଭ କରିକି ରସଗୋଲା ମିଠା ଖୁଆ ମନ୍ଦିର ଭିତରକୁ ଭଗବାନ ପ୍ରବେଶ କରନ୍ତି। ତ ଏଇଭଳିଆ କିଛି ନୀତିକାନ୍ତି ତ ଥିବ ସେ ଗୁଟେ କରାଯାଇଥିବ।
ହଁ ସେମିତି ତ କୁହନ୍ତି ମାନେ ଥାଏ କିନ୍ତୁ କୁହନ୍ତି ହଁ ଅଛି। ସେ କୁହନ୍ତି ମାନେ ଯେତେବେଳେ ଯାଆନ୍ତି ତାଙ୍କ ମାଉସୀ ଘର ମାନେ ସେ ତାଙ୍କର ଯେହେତୁ ମାନେ ଜଗନ୍ନାଥଙ୍କଠୁ ବଡ ହେଲେ ବଳଭଦ୍ର ତାଙ୍କର ବଡ ଭାଇ ହେବେ ତ ଲକ୍ଷ୍ମୀ ମାଙ୍କର ସେ ଦେଢ ହେବେ। ତ ଏବେ ବି ଏବେ ବି ସେ ପରମ୍ପରା ଅଛି ମାନେ ଗାଁରେ ଦେଖିବେ। ସହରରେ ବି ବହୁତ ଲୋକ ବି ମାନନ୍ତିନି। ହଁ ମଁ ଯେହେତୁ ଅଛି ମାନେ ମା ଲକ୍ଷ୍ମୀ ବି ମାନେ ଉଁ ମାନେ ରାଗିିବାର ମୁଖ୍ୟ କାରଣ ଏହାଇ କି ସିଏ ଯେହେତୁ ଦେଢ ସୁରଙ୍କ ସହ ଯାଉଛନ୍ତି ଆଉ ସିଏ କଣ ନେଇପାରିବେ କି ଏବେ ତ ଯାଉଛନ୍ତି ଗୋଟେ ଗୋଟେଥର ପୁରୀ ଜଗନ୍ନାଥ ମନ୍ଦିର ଦନ କରିଯାଉଛି ଏବେ ତ ମାନେ ପୁରା ପଳଉଛନ୍ତି ପରିବାର ସହ ଯାଉଛନ୍ତି। ସେତେ ବି ମାନେ ମୁଁ ଯେତିକି ଜାଣିଛି ମାନେ ସେ ତ ଯେହେତୁ ତାଙ୍କର କହୁଛି ଭାଇ ମାନେ ଇଏ ହେଲେ ଲକ୍ଷ୍ମୀ ଭାଇ ମାନେ ବଳଭଦ୍ରଙ୍କର ଭାଇ ବୋହୁ ମାନେ ଭାଇ ବୋହୁ ହେବେ ଯେହେତୁ
ହଉ ନିହାତି ପକ୍ଷେ ଆମର ଯଦି ପାରୁଛନ୍ତି ଏ ବର୍ଷ ରଥଯାତ୍ରା ଦେଖ ଦେଖିବାକୁ ଆସନ୍ତୁ ଆଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରଥଯାତ୍ରା ନିହାତି ଦେଖ ଦେଖିବାକୁ ଆସିବେ ରହୁଛି ପରେ କଥା ହେବା।
ହଁ ଆପଣ ବି ଆସିବେ।